ନମସ୍କାର
ନମସ୍କାର ମ୍ୟାଡ଼ାମ କେମତି ଅଛନ୍ତି?
ନମସ୍କାର
ନମସ୍କାର ମ୍ୟାଡ଼ାମ କେମିତି ଅଛନ୍ତି?
କେମତି ଅଛନ୍ତି?
ହଁ ଭଲ ଅଛି ତମେ
ମୁଁ ବି ଭଲ ଅଛି ଟିକେ ମାନେ ଜୋରରେ ଟିକେ କଥା ହେଲେ ଭଲ କି ଶଣାଯିବ।
ଆଚ୍ଛା ଆଚ୍ଛା ହଉ କୁହନ୍ତୁ କଣ କରୁଥିଲେ କଣ?
ହଁ ଏଇ ଖାଉଥିଲି ଆଉ ଆଉ ଆପଣଙ୍କର କଣ କେମିତି ସେପଟେ ବର୍ଷା ପାଣିପାଗ କେମିତି କଣ
ବର୍ଷାକୁ ତିନି ଦିନ ହେବ ତ ପରେ ବାହାରିବାକୁ ଦଉନି ଆଉ ଖାଲି ବସୁଛି ଆଉ। ଖରା ବି ଯେମିତି ହେଉଥିଲା ବାହାରକୁ ବାହାର କରିଦଉନଥିଲା ଏବେ ବର୍ଷା ବି ବାହାରକୁ ବାହାର କରେଇ ଦେଉନି।
ଆଜ୍ଞା ଆଜ୍ଞା ଆମର ଏପଟେ ବି ସେମିତି ବର୍ଷା ହଉଛି ସବୁବେଳେ ଦି ତିନି ଦିନ ହେଲା ଲଗାତାର ଆଉ ଆପଣଙ୍କର ରାତ୍ରି ଭୋଜନ ସରିଲାଣି?
ନାଇ ନାଇ ଆ ରାତ୍ରି ଭୋଜନ ସରିନି ଆମର ଏବେ ଆରମ୍ଭ ହେଇନି। ରୋଷେଇ ଏବେ ଷ୍ଟାର୍ଟ ହବ।
ହୁଁ ହୁଁ କଣ ରୋଷେଇ ହବ ଆଜି?
ଭାତ ଟିକେ ହବ ଡାଲମା ହବ ଭଜା ହବ। ଆଉତ ଶନିବାର କିଛି ହବନି ତ ଭେଜ ଉପରେ ଯାହା ହବ ନିଜେ ତ ରୋଷେଇ କରୀକି ଆମେ ଖାଇବା କଥା। ଯାହା ରୋଷେଇ ଆସୁଛି ସେଇ ଟାଇରେ ହିଁ ଆଡ଼ଜଷ୍ଟ କରିକି ଖାଉଛୁ ଆଉ।
ଆଜ୍ଞା ଆଜ୍ଞା ଆମର ଆଜି ଖେଚୁଡି ଆଉ ଖଟା ହେଇଛି।
ଆଚ୍ଛା ଆଚ୍ଛା
ଆଉ ସେପଟେ କଣ କଣ ପର୍ବପର୍ବାଣୀ ଆପଣଙ୍କର ପ୍ରସିଦ୍ଧ ସେପଟେ
ପଦଚମରା ଭୁବନେଶ୍ୱର ରାଜଧାନ ଧାନୀ ରେ ମ
ଆପଣଙ୍କ କଥା ଟିକେ ଜୋରରେ କହିଲେ ଶୁଣାଯାନ୍ତା ଶୁଣାଯାଉନି
ମୁଁ କହିଲେ ଆମ ତ ଭୁବନେଶ୍ୱର ରାଜଧାନୀରେ ସବୁପ୍ରକାର ପର୍ବପର୍ବାଣି ହେଉଛି ଓଡ଼ିଶାରେ ତ ବାର ମାସର ତେରଟା ପର୍ବ।
ହୁଁ ହୁଁ
ତେର ପର୍ବ ସବୁଠି ସମାନ ଚାଲିଛି।
ଆଉ ଭଲ ଖାଇବା କଣ ସେଠି ଭଲ ମିଳେ?
ଖାଇବା ତ କହିବାକୁ ଗଲେ ଭୁବନେଶ୍ଵର ମାନେ ସବୁ ପ୍ରକାର ଖାଇବା ମିଳୁଛି ଦହିବରା ଠାକୁ ଆରମ୍ଭ କରି ସବୁକିଛି ହଁ ହଁ ହଁ
ନା ବ୍ଲୁଥୁଥ ଟା କାଢିଦିଅନ୍ତୁ ମତେ ଶୁଣାଯାଉନି ଆକ୍ଚୁଆଲି
ହଁ ଶୁଣାଗଲା ଏବେ
ଆଜ୍ଞା
ହଁ ମୁଁ କହଲି ଏବେ ଶୁଣାଗଲା
ହଁ ହଁ ଏବେ ବୋ କ୍ଲିଆର ସୁଣାଗଲା।
ମୁଁ କହିଲି ଭୁବନେଶ୍ୱର ତ ଫେମଶ୍ କଣ ଭୁବନେଶ୍ୱର ତ ସବୁ ପ୍ରକାର ଖାଇବା ସବୁ ପ୍ରକାର ସଫିସିଏଣ୍ଟ ଅଛି ଆଉ ଭେରାଇଟ୍ ଭେରାଇଟ୍ ଅଛି ଆଉ ଆପଣଙ୍କ ର ଆଉ କଣ? ପର୍ବାଣୀ ଘଟିଲା ତ ରଜରେ କୁଆଡେ ଯାଇଥିଲେ?
ଏଇ ରଜରେ କୁଆଡେ ଯାଏନି ଘରେ ହିଁ। କରିବୁ?
ଆ ଆମର ତ ବାଲେଶ୍ୱର ର ପଞ୍ଚେଲିଙ୍ଗେଶ୍ୱର୍ ଆଉ ବହୁତ୍ ସାରା ଅଛି ରାସ୍ ଅଛନ୍ତି କି ନାଇଁ କେବେ ବୁଲିବାକୁ?
ହଁ ବାଲେଶ୍ୱର ମା ଯାଇଛ।
ହୁଁ ହୁଁ ଏଇ ଯୋଉ ପଞ୍ଚଲିଙ୍ଗେଶଵର ଆସିଥିବେ କ୍ଷୀର ଚୋରା ଗପନା ଏ ସବୁ
ହଁ ହଁ ଏଇମ ଜଗନ୍ନାଥ ମନ୍ଦିର ଆପଣଙ୍କର କେତେ କ୍ଷଣାଟା ତ ଭିତରୁ ତମକୁ ଛାଡିଦେନି ବାହାରୁ ଯାହା ଦେଖିବା କଥା।
ହଁ ସେଇଟା ପରମିସନ ନେଇକି ଆସିବାକୁ ପଡେ ତ ହଁ।
ଆଉ ବିଚ ଆଡେ ବି ଯାଇଥିଲୁ ହଁ।
ଆଉ ଆପଣଙ୍କ ଯୋଉ ଡେଙ୍ଗରାଜ ମନ୍ଦିରରେ କଣ କଣ ଭୋଗ ଲାଗେ ଆପଣ ଜାଣିଛନ୍ତି କି?
ଲିଙ୍ଗରାଜ ମନ୍ଦିର ତ ଆମର ଏପଟେ ଯେମିତି ପୁରୀରେ ବି ଯେମିତି ଅବ଼ାଉଛି ସେଠି ବି ସେମିତି ଅଭଢା ହେଉଛି। ବଡ଼ ବି ଏମିତି ସବୁ ମାନେ ଠିକ୍ ଟାଇମ୍ ଟୁ ଟାଇମ୍ ଯେମିତି ହୁଏ ପୁରୀରେ ଏଠି ଠିକ୍ ସେଇ ଟାଇପ୍ରୁ ସେମିତି ଅବାଢା ଭୋଗ ହିଁ ହଉଛି।
ଅବଡ ଭୋଗରେ କଣ ରହୁଛି ମାନେ ନାମ ଗୁଡାକ ଖାଦ୍ୟର ନାାମ ଗୁଡାକ କହିପାରିବେ କି ଭୋଗର ନାଁ ଗୁଡା?
ହଁ ବଡ଼ା ତ ଆପଣଙ୍କୁ କହିବାକୁ ଗଲେ କୁହନ୍ତି ଗୋଟେ ଅର୍ଣ କୁହନ୍ତି ଆଉ ଗୋଟେ ଆପଣଙ୍କର କଣ କୁ ସବୁ ପ୍ରକାର ନା ମୁଁ ତମକୁ କହିପାରୁନି। ତେଣୁ ଯେମିତି ପୁରୀରେ ଯେମିତି ଅବଢା ଗାଁ ଠିକ୍ ସେମିତି।
ଆଜ୍ଞା ମାନେ କେବେ ଖାଇଛନ୍ତି ଆପଣ ସେଠି
ଆଜ୍ଞା
ଲିଙ୍ଗରାଜ୍ ମନ୍ଦିର ଭୋଗ କେବେ ଖାଇଛନ୍ତି?
ହଁ ହଁ ବୋଉ ଏବେ ଖାଇଛି।
ଆପଣ କଣ ବାଲେଶ୍ୱର ଆ
ହଁ
ହଁ ସେଇଟା ଭଲ ଟେଷ୍ଟ ବି ଲାଗେ ଗୋଟେ ମାନେ ଆଟିକା ଟାଇପ୍ ର ଗୋଟେ ଖିରି ଟାଇପ୍ ର ଗୋଟେ କଣ ଦିଅନ୍ତି।
ନା ସେ ପିଓର ବହୁତ୍ ହି ଭଲ ଲାଗେ ସେଟା। ନାଥ୍ ମନ୍ଦି
ହଁ ମୁଁ ଯାଇଛି ସେ ଦୁଇ ବର୍ଷ ତଳେ ଯାହା ଯାଇଥିଲା ଆଉ ମନେନାହିଁ। ଅନେକି ଭଲଲାଗେ। ପଞ୍ଚଲିଙ୍ଗେଶ୍ୱର ବି ଯାଇଥି ପିଲୁ
ନାଇଁ
ଆପ ଧୀରେ ଧୀରେ ସବୁ
କାମ କରିବାକୁ ଟିକେ ସମସ୍ତଙ୍କୁ କଷ୍ଟ
ହଁ ଆଜିକାଲି ତ ସବୁ ଗ୍ୟାସ୍ ହେଇଗଲା ଆଗରୁ ଚୁଲି ଥିଲା ପୋଡ଼ ପୋଡ଼ିକି ଦେଉଥିଲେ ଏବେ ସବୁ ତ ସିଜେଇ ଦୋଉଛନ୍ତି।
ସିଜେଇ ଦୋଉଛନ୍ତି ସିଏ ଆଉ ଭଲ ଲାଗୁନି ସେ ଚୁଲିରେ ବୋହୁତ ଭଲ ଲାଗେ।
ସବୁ ଗୋଟେ ଗୋଟେ ଗାଁ ରେ ଯେତିକି ବି ଅଛନ୍ତି ଗୋଟେ ଗୋଟେ ଜାଗାରେ ବି କରୁଛନ୍ତି। କିନ୍ତୁ ସବୁ ଜାଗାରେ ଆଉ ସେଭଳିଆ ଆଉ ନାହିଁ।
ନାହିଁ ନାହିଁ।
ହଁ ଆଉପଣଙ୍କୁ ଆସେ ପୋଡ଼ ପିଠା?
ନା ମୁଁ ବନେଇଛି କିନ୍ତୁ ଗ୍ୟାସ ରେ ସେଇଭଳିଆ ଆଉ ମାନେ ଆଉ ଟେଷ୍ଟ ଆସିବନି ନା। ପୁରୀ ମେ ଯୋ ଉଁ ଆଁ ଚୁ ଚୁଲି ଭଳିଆ ଦି ପଟେ ପୋଡ଼ି ବନି ଠିକ୍ ସେ। ସେମ୍ ତି ତ ସେଟା ଏତେ ଭଲ ଲାଗେନି।
ହଁ ଆପଣଙ୍କୁ ଆଉ କୋଉ କୋଉ ପିଠା ଆସେ ସବୁ?
ହଁ ମତେ ଯୋଉ ସୁଜି କାକେରା ଆସେ। ଜାଉ ପୋଡ଼ ପିଠାର ଯୋଉ ଗୋଟେ ଆ ହ ହୁଏନି କି ବିରି ଚାଉଳରେ ନଡ଼ିଆ ପକେଇକି ଯୋଉ ପୋଡ଼ ପିଠା। କଡ଼େଇରେ ଢାଙ୍କିକି କରନ୍ତି ସେଇଟା ଚିତୋଉ ପିଠା ଆସେ ମଣ୍ଡା ପିଠା। ଏଇ ସବୁ ଆଉ ଆଉ ଗୋଟେ ଆମର ଏପଟେ ପି ଠା ବନଉ ଯୋଉମାନେ ଅ ମଧୁମେୟ ରୋଗ ଅଛି ସେମାନେ ତ ମିଠା ଖାଇବେନି ତ ଆମେ ଜ୍ ଯୋଉ ମଣ୍ଡା ପିଠା ତା ଭିତରେ ଆମେ ପନିପରିବା ଦେଇ ଦୋଉ ଯେମିତି ମୋମୋସ୍ ଯେମିତି ଟାଇପ୍ ରହେ ସେଇ ଟାଇପ୍ ର ହଁ ଟାଇପ୍ ର ପିଠା ନାଇଁ ଶ୍ କାକେରାକୁ ତ ସେଟା ଆମେ ସିଜେଇକି କରୁ।
ଆଚ୍ଛା।
ଦିବେ ସେଇଟା।
ଆଛା ଏଣ୍ଡୁରି ପିଠା ଆସେ ନା ନାଇଁ?
ଏଣ୍ଡୁରି ପିଠା ଆସେ ହଁ ଆସ ସେଇଟା ବହୁତ ସହଜ ଆସ୍ ତେ ଇଡଲି ଏ ସବୁ ବି ଆସେ।
ଆଚ୍ଛା ଆଚ୍ଛା ଏଣ୍ଡୁରି ପିଠାରେ ଯେମିତି ପ୍ରଥମାଷ୍ଟମୀ ହୋଉଛି। ଆଉ ବି ଏହି ଏ ପିଠାରେ ବି ତାର ମହତ୍ଵ ବି ଗଲଣିି କାହିଁକି ନା ଆଗରୁ ଯେମିତି ଆମର କଣ ଥିଲା ହଳଦୀ ପତ୍ର ରହୁଥିଲା। କିନ୍ତୁ ସବୁ ଜାଗାରେ ବି ହଳଦୀ ପତ୍ର ମିଳୁନି ଆଉ ତ ଚାଷ ବାସ ଲୋକ ଆଉ କରୁନାହାନ୍ତି। ଆଜିକାଲି ସମସ୍ତେ ଖାଲି ବାହାରୁ କିଣିକି କେମିତି ଖାଇଦେବେ ସବୁ ସେଇ ଚିନ୍ତାଧାରାରେ ଅଛନ୍ତି। ହ ତ ଯେଉମାନଙ୍କୁ ବି ମିଳୁନି ସେମିତି ଏଣ୍ଡୁରି ପିଠା ସେମିତି ଅଲଗା ଯେକୌଣସି ପତ୍ର ବି କଦଳୀ ପତ୍ରରେ ବି ସିଝେଇକି କରି ଦୋଉଛନ୍ତି।
ହେଲେ କଣ ହବ ହଳଦୀ ପତ୍ର ଯୋଉ ବାସ୍ନା ସେଇଟା ତ ଆଉ କୋଉଠୀ ମିଳିବନି ସେ ବାସ୍ନା କିଛି ଅଲଗା।
ହଁ। ଆଉ ଭୁବନେଶ୍ୱର ଆଡ଼େ କୁଆଡ଼େ ବୁଲିବାକୁ ଆସିଛନ୍ତି କେବେ ନା ଆସିନାହାନ୍ତି?
ଯୋଉ ଟାରେ ପ୍ରାୟେ ଲିଙ୍ଗରାଜ ମନ୍ଦିର। ଆଉ ଯୋଉ ସତ୍ସଙ୍ଗ ମନ୍ଦିର ଅଛି ଅ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବାଣୀ ବିିହାର୍ ରେ ସେଠି ବି ବୁଲିଛି। ଆଉ ଧଉଳି ଏମିତି ଯାଇଛି ଆଉ।
ଆପଣଙ୍କଣ ସତ୍ସଙ୍ଗ ମନ୍ଦିର ରେ କିଛି ଦୀକ୍ଷା ନେଇଛନ୍ତି କି?
ହଁ ମୁଁ ଠାକୁର ଅନୁଗୁଳ ଚନ୍ଦ୍ରଙ୍କ ଦୀକ୍ଷିତ।
ଆଚ୍ଛା ଆଚ୍ଛା କଣ କେମିତି ତାଙ୍କର ଗୋଟେ ଅଲଗା ପ୍ରକାର ସଂସ୍କୃତି ଥାଏ ଅନୁଗୁଳ ଚନ୍ଦ୍ରଙ୍କର?
ନା ସଂସ୍କୃତି ନାହିଁ ଯେହେତୁ ଆମ ଶାସ୍ତ୍ରରେ ଅଛି ମଣିଷ ଜାମେ ଜନ୍ମ ନେଇଛ ମାନେ ଗୁରୁ ଗ୍ରହଣ କରିବା ନିହାତି ପ୍ରଏଜନ୍ କାହିଁକିନା ଆପଣ ପୂର୍ ବୁରୁ ବି ଜାଣିଥିବେ। ଯେତେବେଳେ ରାଜା ମାନେ ବି ଯେତେବେଳେ ତାଙ୍କର ପୁଅ ହଉଥିଲା ଆଗ ଗୁରୁଙ୍କୁ ଗ୍ରହଣ ପାଇଁ ପଠଉଥିଲେ ଶିକ୍ଷା ଲାଭ ପାଇଁ କି। ଏନାଗୁ ଗୁରୁ ଗ୍ରହଣ ନକଲେ ମା ଆଉ ସବୁ ଜିନିଷଟା ଯୋଉ ମାନେ ସଠିକ୍ ଭାବରେ ହୁଏନି। ଆପଣ ଯେତିକି ମାନେ କୃଷ୍ଣ ହୁଅନ୍ତୁ ରାମ ହୁଅନ୍ତୁ ଶ୍ ସମସ୍ତଙ୍କୁ ଦେଖିବେ ସେମାନେ ବି ତାଙ୍କ ଜୀବନରେ ଗୁରୁ ଗ୍ରହଣ କରଛନ୍ତି।
ଆଜ୍ଞା।
ଆମ ସେଥି ପାଇଁ ନା କହୁନା ଗୁରୁ ବ୍ରହ୍ମା ଗୁ ରୁ ବିଷ୍ଣୁ ଗୁରୁ ଦେବ ମହେଶ୍ଵର ମାନେ ଗୁରୁ ସବୁଠୁ ଉଚ୍ଚ ଜାଗାରେ। ମାନେ ଶିବ ମହେଶ୍ ତାର ବ୍ରହ୍ମାଙ୍କ ଠାରୁ ଗୁରୁର ଦରଜା ମାନେ ଉପରେ ତେଣୁ ଗୁରୁ ଗ୍ରହଣ କରିବା ତ ନିହାତି ପ୍ରୟୋଜନ। ହଁ ଠାକୁ ରଙ୍କୁ ଗୁରୁ ଗ୍ରହଣ ଆଉ ଗୁରୁ ଗ୍ରହଣ କରିଛି ଆଉ ତାଙ୍କୁ ନୀତି ନିିୟମ ମାନିକି ଚାଲିବାକୁ ଚେଷ୍ଟା କରୁଛି ସବୁ ତ ମାନି ପାରୁନି।
ହଁ ପିଆଜ ତାଙ୍କର ପିଆଜ ରସୁଣ ଖାଆନ୍ତିନି ବା ଟୋଟାଲ ଆପଣ ଜମା ଖାଉନାହାନ୍ତି?
ପିଆଜ ରସୁଣ ମୁଁ ତ ଛୋଟ ବେଳୁରୁ ଖାଇନି କିନ୍ତୁ ସେମିତି କି କିଛି ନାହିଁ ଯେ ପିଆଜ ରସୁଣ ଅ ମାନେ ଠାକୁରଙ୍କ ଦୀକ୍ଷା ନେଲେ ଜଣେ ପିଆଜ ରସୁଣ ଖାଇବନି। କିଛି ନାହିଁ ମାନେ ଯାହା ଜଣେ ଧରା ଯୋଉ ମୁଁ କ୍ଲାସ ୱାନ ପଢିଲି ତାପରେ କ୍ଲାସ ଟୁ, କ୍ଲାସ୍ ଥ୍ରୀ ପଢିଲି ନା। ତ ଯୋଉ ବହୁତ ଜଣ ଅଛନ୍ତି। ପିଆଜ ରସୁଣ ଖାଆନ୍ତି କିନ୍ତୁ ଠାକୁରଙ୍କର ଯୋଉ ସତନାମ ନେଇଛନ୍ତି ଦୀକ୍ଷା ପାଳନ କରନ୍ତି କିନ୍ତୁ। ତାପରେ ସେମାନେ ଧୀରେ ଧୀରେ ତାଙ୍କୁ ବି ଭଲ ଲାଗେନି ଧୀରେ ଧୀରେ ଛାଡି ଦିଅନ୍ତି ନା ଆମେ। ବିନା ପିଆଜ ରସୁଣ ମାଛ, ମାଂସ ଖାଇବନି ଦଶ ବର୍ଷ, ଆଠ ବର୍ଷ ପରେ ସେମାନେ ବି ଛାଡି ଦିଅନ୍ତି।
ଆପଣ କଣ ମାଛ, ମାଂସ ବି ଜମା ଖାଇନାହାନ୍ତି?
ନା ନା ମୁଁ କେବେ ଖାଇନି ଆପ ଦେଖ ଦେଖୁନାହାନ୍ତି ବହୁତ ଅଭିନେତା ଅଭିନେତ୍ରୀ। ବିରାଟ କୋହଲି ଏମାନେ ତ ସବୁ ମାଛ, ମାଂସ ସବୁ ଛାଡ଼ି ସାରିଲେଣି।
ଆଚ୍ଛା।
ସେମାନେ ପ୍ରେମାନନ୍ଦ ବାବା ପାଖକୁ ଯାଉନାହାନ୍ତି କି ସମସ୍ତେ ଆଜିକାଲି ଟିକେ ସ୍ପିରିଚୁଆଲିଜିମକୁ ବହୁତ ଫଲୋ କରୁଛନ୍ତି କାହିଁକି ନା ଏବେ ଆମ ଜୀବନରେ। କେତେବେଳେ କଣ ଘଟିବ କିଛି ଜଣା ନାହିଁ।
ଆଚ୍ଛା ଆଉ ଗୋଟେ କଥା ପଚାରି ପାରିବି? ହଁ ଆ ଆପଣଙ୍କର ଯେମ ଦେଖନ୍ତୁ ଯେମିତି ସୋମବାରେ ଶିବଙ୍କ ବାର କି ଇଏ ସେମିତି ଆପଣ ଅନୁଗୁଳ ଚନ୍ଦ୍ର ଗୋଟେ ଶୁ ଶୁକ୍ର ବାର କି ରବିବାର କଣ ଗୋଟେ ଏମିତି ଗୋଟେ ବାର ଅଛି?
ସେଦିନ ଠାକୁର ଜନ୍ମ ହେଇଥିଲେ ତ ସେଇଦିନ ଆମେ ଶୁକ୍ରୁବାରଟା। ଯୋଉମାନେ ଦୀକ୍ଷା ନେଇ ନିଅନ୍ତି ନୁହଁ ତାଙ୍କୁ କହୁ ଯଦି ମାନି ପାରିବ ସେଦିନ ନିରାମିଷ ଖାଇଲେ ଭଲ। ଯୋ ନ ମାନି ପାରିଲେ ସେମିତି କିଛି ବାଧ୍ୟତାମୂଳକ ନାହିଁ।
କିନ୍ତୁ ଏଇଟା ବାରଟା ହଉଛି ଶୁକ୍ରବାର। ହଁ ଆଉ ଗୋଟେ ଅଛି ଆପଣଙ୍କର କଣ? ଠାକୁରଙ୍କ ପାଖରେ ରସଗୋଲା ଭୋଗ ଗୋଟେ ହୁଏ ବୋଧେ?
ନା ଠାକୁରଙ୍କ ପାଖରେ ମନ୍ଦିରରେ ଆକ୍ଚୁଆଲି ସୋ ମନ୍ଦିର ନେଇକି ଯୋଉଠି ଆମର ଠାକୁରଙ୍କର ବିଗ୍ରହ ଥିବ।
ହଁ।
ସେଠି ଅନ୍ନଭୋଗ ଲାଗେ। ପୁରୀ ଲାଗେ କିନ୍ତୁ ଯୋଉଠି ଆପଣଙ୍କର ଖାଲି ଫଟୋ ଠାକୁରଙ୍କ ର-ରଖିକି ପୂଜା କରୁଥିବେ ସେଠି ରସଗୁଲା। ଫଳ ଭୋଗ ଏମିତି ଲାଗେ। ଅନ୍ନଭୋଗ ଟା ସବୁ ମନ୍ଦିରରେ ଲାଗେନି ଯୋଉଠି କେବଳ ବିଗ୍ରହ ଥିବେ ସେଇଠି ଲାଗେ।
ଆ ଆଚ୍ଛା ଆଉ ଗୋଟେ କଥା ଆପଣଙ୍କର ଠାକୁରଙ୍କ ପାଇଁ ଗୋଟେ ଅଛି ଯେଉମାନେ ଦିକ୍ଷା ନେଇଛନ୍ତି। ସମସ୍ତେ କିଛି ନା କିଛି ଦି-ଦିକ୍ଷା ଦେବେ ପଇସା ଦେବେ ରଖିବେ।
ପଇସା ମାନେ ସେଇଟା ଅକ୍ଚୂଆଲି ଇଷ୍ଟବୃତି ଆ ଇଷ୍ଟବୃତି ମାନେ। ଯେତେବେଳେ ଆ ମାନେ ଆପଣ ଶିବ ମନ୍ଦିର ଯା-ଯାଉଛନ୍ତି। ଆପଣ କିଛି ଭୋଗ ରାଗ ଫଳ ନେଇକି ଯାଉଛ ନାଇ ମିନିମମ ଶହେ ଦୁଇଶହ ଟଙ୍କାରେ ତ ସେଥିପାଇଁ। ଠାକୁର ଏଇଥିପାଇଁ କଳି ଯୁଗରେ ଇଷ୍ଟବୃତିର ପ୍ରଚଳନ କଲେ। ମାନେ ଏବେକା ଡେଟରେ ସମସ୍ତ ପ୍ରିୟ ଜିନିଷ ହେଲା ମଣିଷ ପାଖରେ ପଇସା। ମତେ କୁହନ୍ତୁ ଆପଣ ପଇସା ଟା ନା ଗୋଟେ ମଣିଷର। ଆପଣଙ୍କୁ ଯେତେ ଖାଦ୍ୟବସ୍ତ୍ର ଦିଅନ୍ତୁ ଲୋକଙ୍କୁ ପଇସା ଧରେଇ ଦେବେ ତାଙ୍କ ମନ ବହୁତ ଖୁସି। ପଇସା ଟା ସମସ୍ତଙ୍କ ପ୍ରିୟ ଜିନଷ ତ ଠାକୁର କହିଲେ। ପଇସା ଟା ଯଦି କରାଯାଏ ତାହେଲେ ଲୋକଙ୍କର ପଇସା ପ୍ରତି ମ ମାନେ ଯେଉଟା ଭଗବାନଙ୍କୁ ଆମେ ଦଉ। ତା ପ୍ରତି ଟିକେ ମୋହ ଆମର କମିବ ଏବେକା ଡେଟରେ ପଇସା ପାଇଁ ହିଁ ସମସ୍ତେ ଖରାପ କାମ କରୁଛନ୍ତି। ମର୍ଡର କରିବା ହଉ କିଛି ବି ହଉ ସବୁ ଜିନିଷ ଟା ତ ସେଥିପାଇଁ ଠାକୁର ପଇସା ଟା ଏଇଥିପାଇଁ କରୁଛନ୍ତି ସମସ୍ତେ କୁହନ୍ତି କାହିଁ ପଇସା କରାହେଇଛି। ପଇସା ଟା ଏଇଥିପାଇଁ ବି କରା ହେଇଛି କାହିଁକି ନା। ହଁ ପଇସାଟା ପକା ଆଚ୍ଛା ଆମେ ଆଉଥରେ କଲ୍ ରେ କଥା ହବା? ଦଶ ମିନିଟ୍ ହେଇଗଲାଣି ହଁ ହଁ ଆଉଥରେ କରନ୍ତୁ ଠିକ୍ ଅଛି ହଁ ନମସ୍କାର।
ନମସ୍କାର୍।